ହାଲୋ।
ହୁଁ କଣ କରୁଚ?
ଅଛ ଇଆଗା ବସିଥିଲି।
କଣ ଖାଇଲ?
ଖାଇଲି ଭାତ, ଡାଲମା। ଆଉ ମର୍ଚ ଲୁଣ ଲେମ୍ବୁ ଇଏ କରିକି ଖାଇ ଦେଇଥିଲି ଆଉ। ତମେ
ମୁଁ ଖାଇଥିଲି ଭାତ, ମାଛ ତରକାରୀ
ଆଚ୍ଛା ଆଚ୍ଛା।
ଭଜା ଆଉ। ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି।
ହୁଁ।
କଣ କରୁଚ? ହଁ।
ଆଉ।
ହଁ ଆଉ।
ଆଉ ତୁମର କ୍ଲାସ ଷ୍ଟାର୍ଟ ହେଲାଣି?
ଏଇ ଟାସ୍କ ନାହିଁ। ହଁ ଆଟେ ହଁ ହଁ।
ମୁଁ କହିଲି କି ତୁମ ଘରେ ସବୁ ଭଲ ଅଛନ୍ତି?
ହଁ ହଁ ସବୁ ଭଲ ଏବେ।
ହୁଁ।
ହେଲେ ରଥଯାତ୍ରାକୁ ବୁଲିଆକୁ ଯିବ ନା ନାଇଁ।
ହଁ ରଥଯାତ୍ରା ବୁଲିବାକୁ ଯିବାର ଅଛି ଦେଖା ଯାଉ କଣ ହୋଉଚି।
ଆଚ୍ଛା ଆଚ୍ଛା।
ହୁଁ।
ଏବେ ତ ପୁ-ପୁରି ଆଡେ ବର୍ଷା ହୋଉଥିବ।
ପ୍ରବଳ ହିଁ ବର୍ଷା।
ଉଁ ଆଚ୍ଛା ଆଚ୍ଛା।
ଏ କଣ୍ଟିନ୍ୟୁ ହବ ତିନି ଦିନ ବର୍ଷା ହୋଉଚି। ଲାଗି ରହିଲାଣି ସ କଳୁ ମର୍ଣିିଂ ମାନେ ବର୍ଷା ହୋଉଚି।
ଆଚ୍ଛା ଆଚ୍ଛା।
ହୁଁ।
ଆଉ। କଣ କୁହ।
ଆଉ ତମର କ୍ଲାସ ଷ୍ଟାର୍ଟ ହେଲାଣି?
ମୋର କ୍ଲାସେ ଷ୍ଟାର୍ଟ ହେଇନି। ଜଏନିଂ ଏବେ ସରିଲା। ଯଏନିଂ ସରିଲା ତାପରେ ସେମିଷ୍ଟାର ହବ ଅଗଷ୍ଟରେ ବୋଧେ।
ଉଁ ହୁଁ।
ହୁଁ।
ବିଏସି ପରେ ବିଏସି ପରେ ପୁଣି କଣ କରିବାର ଅଛି?
ଏମ୍ ସିଏ କରିଦେବି ହଉଚି ଆଉ।
ଏମ୍ ସିଏ ଗମେଣ୍ଟନା ପ୍ରାଇଭେଟରେ?
ଦେଖିବା କୋଉଠି କରିବା ଗମେଣ୍ଟ ନାଇଁ ପ୍ରା ପ୍ରାଇଭେଟରେ କରିବା ଆଉ।
ହୁଁ ହୁଁ।
ହୁଁ।
ହୁଁ ପ୍ରାଇଭେଟରେ ଭଲ କଲେଜ୍ ଦେଖି କରିବ ଆଉ।
ହ ପ୍ରାଇଭେଟରେ ଆମର ଏଇଟେ ଅଛି ଭଲ ଭଲ ନିଷ୍ଟ ଗୁଟେ ଅଛି। ଅଛି କଣ କଣ ଦେଖିବା କରିବା ଗୋଟେ ପଢ଼ିବା।
ହୁଁ। ଆଉ ତମ ସେପଟେ ବାହାଘର ଭୋଜି ସବୁ କଣ କଣ ସବୁ ଆଇଟମ୍ ହୁଏ?
ଆମ ଏକାନି ବାହାଘରରେ ଭାତ, ଡ଼ାଲି ଖୁର୍ମା, ଭଜା, ତରକାରୀ ଖୁରୁମା ପୋଟଳକୁ ପନିର୍
କଣ?
ଖୁରୁମା ପୋଟଳକୁ ପନିର୍ ଏହାସବୁ ହୁଏ ଆଉ।
ସେଟା ଆମ ଏପଟେ କହନ୍ତି ପୋଟଳ କୁର୍ମା ତମର ସେଟା ଖୁର୍ମା କହନ୍ତି?
ଆଉ ସେ ଖୁରୁମା ଆଗା ସେଟାକୁ ଖୁର୍ମା ବୋଲି କଉଚନ୍ତି।
ତ କଣ ଭଜାବି ହୁଏ ତମ ବାହାଘର ରିସେପସନ୍ ଭୋଜିରେ?
ହଁ ଭଜା ଆଉ ଆଇଁଷ ତାପରେ ଯଉ ବଫେଇ ସିଷ୍ଟମ କରିଥାଉ ଯଉ ଠିଆ ରହି ଖାଇବା ପାଇଁ ତାପରେ ଆଇସ୍କ୍ରିମ୍ ହ। ଗୁପଚୁପ୍ ଏଆସବୁ କରନ୍ତି ଆଉ ପାନିପୁରି ଫାନିପୁରି।
ଓହୋ।
ତଲୋକ ଖାଇଆ ଛାଡ଼ିକି ସେଟା ଅଧିକ ଖାଆନ୍ତି ଆଉ।
ହୁଁ ଚିକେନ୍ ଫିକେନ୍ କିଛି ହୁଏନି?
ଚିକେନ୍ ହୁଏ। ବ ବ ଯିଏ ମନ୍ଦିରେ କରେତ ସିଏ ଶା ଭେଜା କରିବ ସାଧା। ଆଉ ଯିଏ ମନ୍ଦିର ଛାଡ଼ି ବାହାରେ ଜାଗାରେ କଲେ କରନ୍ତି ଚିକେନ୍, ମଟନ୍, ମାଛ। ଆଉ ଚିଙ୍ଗୁଡ଼ି ଛେଚଡ଼ା ଏଇଆ ସବୁ କଣ କଣ କରନ୍ତି ଆଉ।
ହଁ ହଁ।
ତମର ସେପଟେ?
ହଁ ଆମର ଏପଟେବି ସେମ୍ ସବୁ ସେଇ ଭଳିଆ କରନ୍ତି ଆଉ।
ଆଚ୍ଛା ଆଚ୍ଛା।
ଆଉ ତୁମର ସେପଟେ ମାନେ ଆଁ ରିଚୁଆଲି ମ୍ୟାରେଜ କରିବାଟା କେମିତି ପ୍ରୋସେସ୍ ଥାଏ?
ଆରେ ଯେମିତି ସବୁବେଳେ ଓଡିଶାରେତ ସବୁ ସେମିତିଆ ଥିବନା। କୋଡ଼ିଆ
ନାଇଁ ମତେ ଲାଗେକିି ତୁମ ସେପଟେ ଟିକେ ଜଲ୍ଦି ମ୍ୟାରେଜ କରିନ୍ତି ଝିଅ ମାନଙ୍କର ସ୍ପେସାଲି।
ଓ ସେମିତି ସେମିତିତ ଏବେକା ସେତେଟା ଜଲ୍ଦି ହୁଏନି। ମୁଁ ଜାଣିବାରେ ସେତେ କାଇଁ ଝିଅକୁ ଏକୋଇଶି ବାଇଶି ଏମିତି ହେଲେ ମ୍ୟାରେଜ କରିଦିଅନ୍ତି ତାଙ୍କର।
ହୁଁ ହୁଁ ହୁଁ।
ଆଉ ଯିଏ ଆଉ ଖୋଯା ଯୋଉ ଘ ଘରେ ବାପା ମା ତାଙ୍କର ଇଏ କିଏ ଏଜୁକେଟେଡ୍ ଥାଆନ୍ତି। ଆରେ ଯୋଉ ପାଠ ପଢା ପାଇଁ ଟିକେ ଇଏ କରନ୍ତି ସେ ତା ଆଉ ଗୋଟେ ଷ୍ଟାଣ୍ଡ୍ ହେଲେ ନିଜ ଗୋଡ଼ରେ ତାପରେ ତା ହିସାବରେ ସେ ବାହାଘର କରନ୍ତି ଆଉ।
ଓ ହୋ।
ହୁଁ।
ହୁଁ।
ତମର ସେପଟେ ସେମିତି କିଛି ନାହିଁ।
ନାଇଁ ନାଇଁ ଆମର ସେପଟେ ଝିଅ ମାନଙ୍କର ବର୍ଷେ ତାଙ୍କ ଇଚ୍ଛାରେ ତ ତମେ ଯିବନି ତ ସେବେ ଯେବେ ଚାହିଁବେ। ବାକି ପ୍ରପୋଜାଲ୍ ତ ନିହାତି ତୁମକୁ ତେଇଶି ଚବିଶ ହେଲା ମାନେ ଆସିଯାଏ।
ହଁ ତମକୁ ବି ଆସୁଥିବ?
ହୁଁ ହୁଁ ହୁଁ ହୁଁ। ଆସୁଛି ଆଉ।
ହେଲେ ଭୋଜି କେବେ ଦଉଛ?
ଭୋଜି ଖୁବ୍ ଜଲ୍ଦି ଦିଆହବ ଆସିବ ବାହାଘର ଭୋଜି ଖାଇବା ପାଇଁ ଆଉ।
ହଁ ହଁ ଆଇଁଷ କଲେ ଆସିବା ଆଉ।
ହଁ ଆଇଁଷ ହିଁ ଅଭିଅସ୍ଲି ଆଇଁଷ ହିଁ ହବ।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ଇଏ ହେଇଗଲାଣି କି ସବୁ ଠିକ୍ ଠାକ୍?
ମୋ ବାହାଘର?
ହଁ।
ବାହାଘର ହଁ ସେଇ ପରିକା।
ଆଚ୍ଛା ଆଚ୍ଛା ତାହେଲେ ତମର ସେପଟେ ବାହାଘର ରେ ଭାତଖିଆ ଫାତଖିଆ ଯାହା ସବୁ କରୁଥିବ ତାହେଲେ?
ଉଁ ଯୋଉ ପଖାଳ ଖିଆ ମାନେ ଯୋଉ ତୋରାଣୀ ଖିଆ କୁହନ୍ତି।
ନାଇଁ ତୋରାଣି ଖିଆତ ସେ ବାହାଘର ପରେ ହୁଏ।
ଉୁଁ ବାହାଘର ପରେ ନୁହଁ ତମର ବାହାଘର ଲାଗିକିରି ଏନଗେଜମେଣ୍ଟ୍ ସରିଲା ପରେ ଝିଅ ମାନେ ଯୋଉ ବନ୍ଧୁବାନ୍ଧବ ଘରକୁ ଖାଇବା ପାଇଁ ଯାଆନ୍ତି ସେଇଟାକୁ କୁହନ୍ତି ଆମ ଏପଟେ।
ସେଇଟା ବି ତୋରାଣି କୁହାଯାଏ ସେଇଟା ତ ବାହାଘର ଆଗୁରୁ ତାପରେ ବାହାଘର ପରେ ତୋରାଣି ଖାଇବାକୁ ଆସନ୍ତି ଆମର ଏପଟେ।
ତୁମ ନେଟ୍ ସ୍ଲୋ ହଉଛି ତୁମ ନେଟ୍ ସ୍ଲୋ ହଉଛି।
ଆ ଠିକ୍ ଶୁଭିଲା ଏବେ?
ହୁଁ ହୁଁ ଏବେ ଶୁଭିଲା କଣ କହୁଥିଲ?
ଆମର ଏପଟେ ବାହାଘର ପରେ ସେ ତୋରାଣି ଖାଇବାକୁ ଆସନ୍ତି ବାହାଘର ଆଗରୁ ଯୋ ନାହାନ୍ତି ଦୁଇ ଉଁ ପରିବାର ଉଁ ତାଙ୍କ ତାଙ୍କ ଗାଁ କୁ ଯାଇକି ଯୋଉ ଭାତ ଖାଇବେ।
ନାଁ ନାଁ ଆମ ଏପଟରେ ନାହିଁ ସେ ସବୁ।
ଆ ତମର ଏପଟେ ଖାଲି ନିର୍ବନ୍ଧ ହଉଥିବ ନିର୍ବନ୍ଧ କଲା ପରେ ନାଇଁ?
ହୁଁ ନିର୍ବନ୍ଧ ନିର୍ବନ୍ଧ ତାପରେ ବାହାଘର ଡେଟ୍ ଫିକ୍ସ ହବ ତାପରେ ବାହାଘର ହବ ଆଉ।
ହଁ ଆମର ଏପଟେ ଫାଷ୍ଟ୍ ଦେଖିବେ ପୁଅ ଝିଅ ଇଏ ହେଲା ପରେ ତାପରେ ତାଙ୍କର ଭାତ ଖିଆ ହବ ବୋଲେ ପୁଅଘର ଘରର ପରିବାର ସବୁ ଯିବେ ଝିଅର ଘ ଗାଁ କୁ ତାଙ୍କ ଘରେ ଖାଇବା ପିଇଆ କରିବେ ତାପରେ ଝି ତା ପରଦିନ ଗଲେ ତା ଦି ତିନି ଦିନ ଛାଡିକି ପୁଅର ଘର ଏ ଝିଅର ଘର ଲୋକ ସବୁ ପୁଅର ଘରୁ ଆସିକି ଖାଇବେ। ସେଇଟାକୁ ଭାତ ଖିଆ କୁହାଯାଏ।
ବାକି ପୁଅ ପ୍ରେଜେଣ୍ଟ୍ ରୁହେ ନା ଝିଅ ପ୍ରେଜେଣ୍ଟ୍ ରୁହେ ସେମାନେ ଦି ଜଣ ପ୍ରେଜେଣ୍ଟ୍ ରୁହନ୍ତିନି?
ଭାତେ ଖିଆରେ ନାଇଁ ପୁଅ ରହିବ ପୁଅ ଗାଁରେ ଝି-ଯଦି ପୁଅର ଫୁଅକୁ ଛାଡି ବା ଆଉ- ଆଉ ଭାତେ ଝିଅର ଇଏରେ ଝିଅ ଘରେ ରହି- ହଁ ହେଲା।
ହୁଁ- ହୁଁ।
ତାପରେ ତ ନିର୍ବନ୍ଧ ହବ ନିର୍ବନ୍ଧ ସରିଲା ପରେ ନିର୍ବନ୍ଧ ତମର ସେଇଠି କେମିତି ଝିଅ ହର ଘରୁ ପୁଅ ହର ଘରୁ ଆସେ ନା ପୁଅ ହର ଘରୁ ଝିଅର
ସେଟା ନିର୍ବନ୍ଧ ପୂର୍ବରୁ ଥାଏ ନା ନିର୍ବନ୍ଧ ପରେ ଏଇ ପ୍ରୋସେସ୍ ଟା ଥାଏ?
ନିର୍ବନ୍ଧ ପୂର୍ବ
ଆଗ ଖି-ଖିଆ ଖିଇ ସରିଲା ପରେ ଯାଇକି ନିର୍ବନ୍ଧ ଫିକ୍ସ୍ ମାନେ ଡେଟ୍ ଇଏ ହବ।
ହଁ।
ଓହୋ। ମାନେ ଏମିତି କେତେ ଲୋକଙ୍କୁ ନେଇକି ଯାଆନ୍ତି।
ତାଙ୍କର ଫ୍ୟାମିଲି ଆଉ ତାର ଇଏ ଯିଏ ଯିଏ ଚିହ୍ନା ପରିଚୟ ଏମିତି କ୍ଲୋଜ୍ ଫ୍ରେଣ୍ଡ ସବୁ ଯଉମାନେ କିଏ ନଥିବ।
ସେଟା ମାନେ ତମର ମାନେ ଜଳଖିଆରେ ହୁଏ ନା ଏମିତି ଭାତ ରୋଷେଇ ହେଇକରି ଖାଆନ୍ତି?
ହଁ। ଆସ ଯାଉ ଯାଉ ଅତିଥି ସତ୍କାର କରି-ଇଏ କରିବା ପାଇଁ ତାଙ୍କୁ କଣ କରିଦେବେ ନା ଥଣ୍ଡା ଫଣ୍ଡା ସବୁ ଇଏ କରି
ହୁଁ ହୁଁ ଦେନ୍ ତାପରେ କିନ୍ତୁ ଭାତ ଟା କମ୍ପଲସରି ଖାଇବା ପାଇଁ।
ହଁ ଦେନ୍ ଭାତ ଡାଲି ଯାହା ଯାହା କରୁଥିବେ। ଖାଇବା ପାଇଁ ତାପରେ ଭାତ ସଲେ ଆ-ତମର ସେ ଶାଗ ମାଛ ହଉଚି ନା ନାଇ?
ହୁଁ -ହୁଁ।
ତମର ସେପଟେ ଶାଗ ମାଛ ହଉଚି ନାଇଁ ବାହା
ନା ଶାଗ ମାଛ ନା।
ଆମର ଏଠେ ବାହାଘର ପରେ ଦି ତିନି ଦିନ ଛାଡି ଶାଗ ମାଛ ହବ ଝିଅର ଘର ପୁଅହର ଘରକୁ ଯିବେ। ହେଲେ ଶାଗ, ମାଛ, ଭାତ, ଡାଲ୍- ଡାଲ୍ମା ଯାହା ଯାହା କରୁଥିବେ ସବୁ।
ଝିଅ ହର ଯା- ଘରକୁ ଯାଇକି ଖାଇକି ଆସିବୁ।
ନାଇଁ ଝିଅହର ଘର ଯେତିକି ଫ୍ୟାମିଲି ର ଯେତିକି ଅଛନ୍ତି ପୁଅହର ଘରକୁ ଯିବେ ବାହା ହେଲା ପରେ। ତାପର ଦି- ଦିନ୍ ତିନି ଦିନ୍ ଛାଡିକି।
ଓହୋ।
ସେଇଠେ ସବୁ ଶାଗ ମାଛ ହେଇଥିବ ଯାହା ସବୁ ଖାଇକି ଆସିବା ଆଉ।
ପୁଅ ଘରୁ ଖାଇକି ଆସିବେ ଝିଅ ଘର ଲୋକ?
ହଁ।
ଓହୋ।
ଏମତି ଆଉ ତମର ସେପଟେ ନାଇଁ ଶାଗ ମାଛ ତାହେଲେ।
ନା ଆମର ଏପଟେ ଏମିତି କିଛି ନାହିଁ।
ଆଚ୍ଛା -ଆଚ୍ଛା।
ହଁ।
ଇଣ୍ଡିଆ କା। ତାପରେ ଆମର ଏଇଠି ଅଧିକାଂଶ ଇଏ ମନ୍ଦିର କରିଦିଅନ୍ତି ବାହାଘର।
ମନ୍ଦିରରେ କଲେ ଶସ୍ତା ପଡେ ନା।
ହଁ ମନ୍ଦିରରେ ଶସ୍ତା ପଡେ ତାପରେ ମନ୍ଦିରରେ ବି ଶସ୍ତା ପଡିଲା ଭାଇ। ମନ୍ଦିର କେଦାରନାଥ ମନ୍ଦିରରେ ଶସ୍ତା ହେଏ ପଡେ ବୋଲି କରି ଦଉଛନ୍ତି। ଯାଉ ଟିକେ ଇଏ ବାହା ହେବା ପାଇଁ। ଆ ଆଉ କେତେ ଜଣ ମନ୍ଦିରରେ କରନ୍ତି। ଧୁମଧାମ ରେ ମନ୍ଦିର କରନ୍ତି ମନ୍ଦିରରୁ ସେ ଇଏ ଭଡା ନିଅନ୍ତି ତାଙ୍କର ଯୋଉ ଇଏ। ମନ୍ଦିର ହଲ ଯା ତାପ ସେଇଠ ଗୋଟେ ବଡ ଇଏ କରିକି ଟେଣ୍ଟ ଫେଣ୍ଟ ମାରିକି ସଜାସଜି କରି ଡେକୋରେସନ କରି ବାହାଘର କୁହନ୍ତି ଆଉ।
ଉ ସାଉଥ ସାଉଥ୍ ଷ୍ଟାଇଲ ରେ ଯେମିତି ହୋଉନି ସେମିତି
ହୁଁ ହୁଁ ହୁଁ।
ହୁଁ।
ହଉ ନେଷ୍ଟ କଲରେ କଥା ହବା ଟାଇମ ହେଇଗଲାଣି।
ହଉ ହଉ ଇଭନିଙ୍ଗରେ କଥା ରହିଲି।